ହ୍ୟାଲୋ।
ହଁ କୁହ।
କଣ କରୁଚ?
ଏ ଏବେ ଏଇଠି ବସିଥିଲି ଆଉ ତମେ?
ଏଇ ଯାଇଥିଲି ଟିକେ ବାରିପଟକୁ ଗଛ ଲଗା ହଉଛି ଦେଖୁଥିଲି ସେଟା ଆଉ।
ଓହୋ।
ଆଉ ତମ ବାରିରେ କଣ କେମିତି କଣ ଲଗା ହେଇଛି?
ଆମ ବାରିରେ ତ ମୋ ମାମା ସବୁ ଲଗାନ୍ତି ମୁଁ କିଛି ଲଗାଏନି। ଆମବାରିରେ ଲଗା ହେଇଛି ଭେଣ୍ଡି ବାଇଗଣ ଆଉ କଣ ଖଡା ଶାଗ ଆଉ କଣ ଏଗୁରା ଶାଗ ବୋଇତାଳୁ ଶାଗ ଆଉ କଣ କଣ ନଗା ହେଇଛି ଅମୃତଭଣ୍ଡା ଗଛ
ହଁ ଆମର ଆମର ତ ସେଇଆ ଆଉ କଣ ସମସ୍ତଙ୍କ ବାରିରେ ସେଇ ସେମ ତାହେଲେ।
ହଁ ଆଉ କଣ ଲଙ୍କା ଗଛ ଲଗା ହେଇଛି?
ଓହୋ ଏଇରା ସବୁ କେମିତି କଣ ରଖୁଛ କିରେ ଏତେ ଜୋରେ ଖରା ହଉଛି?
ଆ ପାଣି ଦିଆହଉଛି କୂଅରେ ଆମର ବହେ ପାଣି ଅଛି ତ ପାଣି ତ ସବୁବେଳେ ଦିଆହଉଛି ଆମର କିନ୍ତୁ କିଛି ସାର ଫାର ପଡେନି।
ଆମର ତ ସେୟା ଆମର ଏ ଖତ ପକଉ ନହେଲେ ପରିବା ଚୋପା ହେରିକା ସେ ସବୁତକ ରଖିକିନା ଏକାଥରେ ଯୋଉ କହନ୍ତିନି ଆ ଜୈବ ସାର
ହୁଁ ହୁଁ।
ଆମର ସେମିତି କରିକି ଗୋଟେ ଯୋଉ କଣ କହିଲ ବାରି ପଛପଟେ ଗୋଟେ ବଡ ଗାତଟେ କରିଦେଇକିନା
ହୁଁ।
ଯେତିକି ସବୁ ଅଛି ମାନେ ଗୋବର ହଉ ଅ ଯୋଉ କୁଟା ନଡା ହଉ ନହେଲେ ପରିବା ଚୋପା ହଉ ସେ ତା ଭିତରେ ପକା ହଉଛି ତାପରେ ପାଞ୍ଚ ଦଶ ଦିନ ପରେ ସେ ତ ଆପେ ଆପେ ସବୁ ଯିବ ସଢିଯିବ ସଢିଗଲେ ସେଇଟା ଆଣିକିନା ପକା ହଉଛି ଆଉ ମାନେ ଅ ବେଶୀ ରାସାୟନିକ ଯେମତି ରାସାୟନିକ ସାର ଟା ମାନେ ଜଲଦି ଜଲଦି ଫଳ ଯାଉଛି ସେମିତି ହଉନି କିନ୍ତୁ ଭଲ କି ହଉଚି ମାନେ ବିଷାକ୍ତ କିଛି ଖାଇବା ହଉନି କି ମାଟି ଖରାପ ହଉନି କିଛି।
ଓହୋ। ଆଉ ସେପଟେ ଖରା ହଉଛି ନା ହଉନି।
ହଁ ବା ଖରା ହଉଛି ଯେ ଆମ ଗଛ ଗୁଡା ମରିଗଲେଣି ଆମର ପାଣି ଟିକେ ରହୁଛି ଅସୁବିଧା ରହୁଛି ଆମ କୂଅରେ ଧୀରେ ଧୀରେ ପାଣି ସରିଲାଣି ନା
ଆଉ କଣ କେମିତି ଗଛ ପତ୍ର ଲଗେଇଛନ୍ତି କି?
ଏଇ ବାପ ବାପା ବୋଉ ମିଶିକି ଲଗାନ୍ତି ଆଉ।
ପାଣି ଫାଣି କିଏ ଦିଅନ୍ତି?
ପାଣି ଆମେ ଯାଇକିନା କେତେବେଳୁ ଦେଇଦଉ ଆମର ସେଇଠି ତିନି ଚାରି ଟା ଏମିତି ଆମ୍ବ ଗଛ ଲଗା ହେଇଛି ଉ ବଧେ ହେଇପଟ ସାଇଡରେ ଅଛି ଅ ଭେସୁଅଁ ଗଛ ଗୋଟେ ଆଉ ଅମୃତମଣ୍ଡା ଗଛ ଆଉ କଦଳୀ ଆଉ ଝୋଡଙ୍ଗ ବାଇଗଣ ଭେଣ୍ଡି ଖଡା ଆଉ ଏମିତି ଦି ତିନି ପ୍ରକାର ଶାଗ ଅଛି ଆଉ।
ହଁ ଆମର ବି ଝୁଡଙ୍ଗ ଗଛ ଜହ୍ନି ଗଛ ସେଇରା ବି ଲଗା ହେଇ ଚି
ଓହୋ।
ଜହ୍ନି ହେକା ଫଳିଲାଣି ତମର?
ହଁ ଜହ୍ନି ଗଛ ବି ଲାଗିଚି ଜହ୍ନି ସେମିତି ଫଳୁଚି ଆଉ।
ଫଳିନି ଫଳ ହେଇନି।
ଓହୋ। ଆଉ କଣ ସେ ଖାଲି କହ ଘ ଘର ପାଇଁ ଖାଲି ଯୋଉ ଚାଷ କରୁଚନ୍ତି ନା ବିକା ବୁକି ବି କରୁଚନ୍ତି କିଛି
ନାଇଁ ନାଇଁ ଖାଲି ଘର ପାଇଁ ହଉଚି।
ଓହୋ।
ଆମର ତ ଅଧିକ ବାହାରୁନି କଣ ଚାଷ ବାସ କରିବୁ।
ହଁ ସେଇଆ ତ ଆଉ ଆମର ବି ସେମିତି ଅଧିକ ବାହାରନି କଣ ଅଧିକ ବାହାରିଲେ ସିନା ହା କଣ କରିବୁ ବିକାବିକି କଲେ ହଁ କଣ ହବ କି ତ ଯେତେ ଜୋରେ ଖରା ହଉଛି
ହଁ ପା। ଖରା ତ ଏତେ ଜୋର ହଉଛି ମୁଣ୍ଡ କଣ ହେଇଯାଉଚି ଖରାକୁ ବାହାରିଲା ମାନେ ଦେହ ହାତ ଜଳୁଚି।
ସେୟା ପା। ଆଉ ପଢାପଢି କେମିତି ଚାଲିଚି ପାଠ ହଁ ସେମିତି ଠିକ୍ ଠାକ୍ ଆଉ ତମର? ହଁ ସେମିତି ଚାଲିଚି ଓ ଆଉ ସେଆଡେ ଆଉ କଣ ଏଇନା ତ ମୌସୁମୀ ଆସିଲା ପେ ଧାନ ଚାଷ କରାହବ ସିଆଡେ ବୋଧେ। ହଳ କରା ହେଇ ସାରିଲାଣି ତାପରେ ଚାଷ କରାହବ ଆଉ। ଓହୋ ହଁ ଟିକେ ବର୍ଷା ନହେଲେ ମତେ ଲାଗୁଛି ଏଇଥରକ ତ ବର୍ଷା ଆସିବ ଡେରିରେ ଆସିବ।
ହଁ।
ଆର ବର୍ଷ ଖାଲି ବର୍ଷା ହଉଥିଲା ଏଇ ବର୍ଷ ଖାଲି ଖରା ହଉଛି।
ସବୁ ବର୍ଷ ତ ଖରା ହଉଛି ଆଉ।
ଆର ବର୍ଷ ଦେଖୁନ ଖରା ଦିନେ ବି ଖାଲି ବର୍ଷା ହେଲା ବାତ୍ୟା ଆସିଲା।
ହଁ ବା ଯୋଉ ଗଛ ପତ୍ର ଗୁଡା କାଟି ଦଉଛନ୍ତି ଅମ୍ଳ ଯାନ ନ ରହିକି ଅଙ୍ଗାରକ ଅମ୍ଳ ରହି ରହି ପୁରା ପୁରା ଅଧିକ ବାମ୍ଫ ହେଇଯାଉଛି ଏଗୁୁରା ଆଉ।
ସେଇଆପା କଣ କରିବ ମଣିଷ କେଜାଣି।
ଏମତି ଖରା ହେଲେ ଆଉ କିଏ କଣ କରିବୁ।
ପୁଣି ଯେତିକି ଗଛ କାଟୁଛନ୍ତି ସେତିକି ଲଗଉ ବି ନାହାନ୍ତି।
କେ ହଁ ସେଟା ବି ସତ କଥା।
ଆ ସେପଟେ ଗଛ ପତ୍ର ଅଛି। ନାଁ ନାଁ ହେପଟେ ବି ହାଣୁଚନ୍ତି।
ନାଇଁ ମ ଆମର ତ ଯେତେ ଗଛ କାଟୁଚନ୍ତି ଆଉ କୋଉଠି କାଟୁ ନଥିବ ମୋତେ ଯାହା ଲାଗୁଚି। ଘର ଆଗରେ ଯୋଉ ଗଛ ଉରା ଥିଲା ସେରାକୁ ସବୁ ହାଣିକି କାଟି ଦେଇଚନ୍ତି ସବୁତିକ ହାଣି ଦେଇଚନ୍ତି।
ଆଉ ତାହେଲେ ସବୁ ଖରା ତମ ଘରେ ପଡୁଥିବ।
ହଁ ପା ଖରା ଆସିକି ସବୁ ଆମ ଘରେ ପଡୁଚି। ଗରମ ହୋଉଚି ଏତେ ଜୋରରେ ତାପରେ ସମସ୍ତେ ଏସି ଆଣିଚନ୍ତିଭାରି। ଏସି ଆଣିଲାଠୁ କଣ ହୋଉଚି କହିଲ ଲାଇନ୍ ଟା ମାନେ ଯୋଉ ଉଁ ଆ ଦୁ କଣ କହିଲ ଭୋଲଟେଜ୍ ପାଉନି। ଭୋଲଟେଜ୍ ପାଉନି ଯେ ଆଉ ଗରମରେ ମଣିଷ ପଡୁଚି ଆଉ।
ଆ ଯୋଉ ଭୋଲଟେଜ୍ ନ ପାଇଲାଠୁ ଆମ ଗାଁରେ ତ ଅଧା ଲୋକ ଏସି ଆଣିଲେଣିଭାରି ଆମର ତ ଫ୍ୟାନ ଖାଲି ଧପ ଧପ ଧପ ଧପ ହେଇକି ବୁଲୁଚି।
ସେଇଆପା ମଣିଷ କଣ କରିବ କେଜାଣି।
ଏତେ ଜୋର ଖରା।
ତାପରେ ତମ ଆଡେ ଲାଇନ୍ କଟୁଚି ନାଁ ନାଇଁ?
ହଁ ଆମ ଆଡେ ତ ସବୁବେଳେ।
ଆମର ତ ସକାଳୁ ଦି ତିନି ଘଣ୍ଟା ପୁଣି ଦିନ ବେଳେ ଏମିତି ଯୋଉ କଟୁଚି ବୋହୁତ ଥର ତାପରେ ପୁଣି ରାତିରେ ତ ଛାଡ ରାତିରେ ବାରମ୍ବାର ଲାଇନ୍ କଟୁଚି।
ଆମର ତ ପବନ ଟିକେ ହେଲା ମାନେ ଲାଇନ୍ କଟିଲା।
ଆ ଆମର ତ ସେଇଆ ଫୁଣି ଲାଇନ୍ ଆସିଲା ବେଳୁ ବହେ ଟାଇମ୍ ନୋଉଚି।
ହଁ ପା ପବନ ଟିକେ ହେଲା ମାନେ ଲାଇନ୍ କଟେଇଦବେ କହିବେ ଆମର ଗଛ ପତ୍ର ଭାଙ୍ଗି ଭୁଙ୍ଗା ଯାଇଚି ଏଇ ଲାଇନ୍ ଦେଇହବନି ଯାହା ଯାଇକି କାଲି ସକାଳୁ ଦେଲେ ଦିଆହବ ନହେଲେ ନାଇଁ।
ସେଇଆ ପା କଣ କରିବୁ କେୟାଣି।
ଆଉ ସେପଟେ ବର୍ଷା ହୋଉଚି ନା ନା ଟୋଟାଲି ହୋଉନି?
ନାଇଁ ମ କାଇଁ କଣ ବର୍ଷା।
ଆମର ସକାଳଠୁ ଟିକେ କାଁଳିଆ ପାଗ କରିଥିଲା ପୁଣି ଖରା ହେଇଗଲା। ଲାନି ତ ଆଉ।
କଣ କୋହୁଥିଲି କହିଲ ତମର ଶୀତ ଦିନେ ହେୟାଡେ କଣ ହୁଏ ସବୁ ଚାଷ?
ଶୀତ ଦିନେ?
ହଁ।
ଶୀତ ଦିନେ ତ ଧାନ ଚାଷ ହୁଏ।
ହଁ ଧାନ ଚାଷ ତ ମୁଁ ବି ଜାଣିଚି ଆଉ କଣ ମାନେ ପନିପରିବାରେ?
ପନିପରିବାରେ କାଇଁ ମୁଁ ଏତେ ମୋର ମନେ ନାହିଁ। ଯୋଉ ଧଣିଆ ପତ୍ର
ହୁଁ।
ସେରା ଚାଷ ହୁଏ। ଆଉ ଅ କଣ କୋବି ଆ ଫୁଲକୋବି ବନ୍ଧାକୋବ ବି ଏଇରା ସବୁ ଚାଷ ହୁଏ ଆଉ।
ଓହୋ ଆଉ ଆଉ ବସ୍ ର୍ଷା ଦିନେ କଣ?
ବର୍ଷା ଦିନେ ଏମ୍ ନ୍ତି କିଛି ଆମର ଲଗା ହୁଏନି।
ଓ ଆ-ଆ ଏଇ ଖରା ଦିନେ ତମର ତରୁଭୁଜ ହିଆଡେ ଲଗା ହୋଉଛି କି?
ଆମର ଏପଟ ଲଗା ହଉନି ବାକି ବିଲ ଫୁଲ ଗୁରା ଲଗଉଛନ୍ତି।
ଓହୋ ଆମର ତ ସେମିତି ବିଲରେ ଲଗଉଛନ୍ତି ଆଳୁ ଚାଷଟା କେବେ କୋଉ ଋତୁରେ ହୁଏ ମନେ ପଡୁନି।
ଆଳୁ ଚାଷ? ଏଇ ଖରା ମାନେ ଶୀତ ଶୀତ ଟା ସରି ସରି ଆସୁ ତ ଖରା ଟା ଆରମ୍ଭ ହଉଥିବ ଆଳୁ ଚାଷ କରାଯାଏ।
ଓହୋ ହଁ ସେଇ ଆମ ଗାଁରେ ଏଥରକ ଆଳୁ ଚାଷ କରିଥିଲେ ଯେ ମ ବହୁତ ଆଳୁ ହେଇଥିଲା ଏଥରକ।
ହୁଁ ସେଟା ସେ ଶୀତ ଟା ସରିସରି ଯାଉଥିବ ଖରା ଟା ଆରମ୍ଭ ହଉଥିବ ଆଳୁ ଚାଷ କରିକିନା ଖରା ମାନେ ଟିକେ ଟିକେ ଖରା ହଉଥିବ ଅ ଯୋଉ ଆଳୁ ଓପାଡନ୍ତି ଆଉ।
ଉଁ ହୁଁ ଏଇ ବର୍ଷ ତ ଜଲଦି ପଳଉଚି ଜଣା ପଡୁନି କେତେ ଜଲଦି ସମୟ ଗୁରା ପଳଉଚି।
ହଁ ବା ଆସିକି ଜୁନ ମାସ ହେଲାଣି ରଜ ହବାକୁ ବସିଲାଣି କେତେ ଶୀଘ୍ର ଗଲାଣି ହାରି।
ସେଇଆ ପା ପୁଣି ଖରା ଛୁଟି ସରିଯିବ ପୁଣି ଯା
ହଁ ବା
ମଣିଷ କଣ କରିବ କେଜାଣି?
ଆଉ ତମ ହଷ୍ଟେଲ ରେ ଛୁଟି ଦିଆହେଇଛି?
ହଁ ଆମର ଦିଆ ହେଇଛି ଅ ଅଧିକ ଖରା ହେଲାଠୁ ଦଉନଥିଲେ? ତଥାପି କେତେ କହିକିନା ଆଇଁଲୁ ଆଉ।
ଓହୋ। ଆଉ ସେଠି କେମତି ପଢାପଢି କେମିତି ଚାଲିଛି?
ହଁ ପଢାପଢି ସେମିତି ଚାଲିଚି ଠିକ୍ ଠାକ୍ ଆଉ।
ଆଉ ଖାଇବା ପିଇବା?
ଖାଇବାରେ ଟିକେ ଅସୁବିଧା ହୋଉଚି ଏଇ ଯୋଉ ଗ୍ୟାସ୍ ସରିଯାଉଚି ଗ୍ୟାସ୍ ନାହିଁ।
ଓହୋ।
ତମ ଆଡ଼େ କଣ?
ନା ଆମର ସବୁ ଠିକ୍ ଠାକ୍ ଚାଲିଚି ତ ସେଇ ଖାଇବା ଟା ଟିକେ ଏପଟ ସେପଟ ହୁଏ ଆଉ।
ହୋଉ କଣ କରିବା ଆଉ ଏ ଖାଇବା ଯେତେ ଯାହା ହେଲାଣି ମରୁଡି ମତେ ଲାଗୁଚି ଏଇଥର ବି ଯେତେ ଜୋରେ ଖରା ହୋଉଚି ମରୁଡି ପରିବ।
ହଁ। ଖାଇବା ଟା ତ ସବୁ ହଷ୍ଟେଲରେ ଏମିତି ଆଉ।
ହଁ।
ହୋଉ ମୁଁ ଯାଉଚି ଟିକେ ଗାଧେଇବି।
ହୋଉ ତମେ ଯାଅ ଗାଧେଇବ ଆଉ ମୁଁ ରଖୁଚି ଆଉ।
ହୋଉ।
ହୋଉ।